ହ
ହ୍ୟାଲୋ।
ହଁ ଆପଣଙ୍କ କଥା ଶୁଣା ହଉଛି। ଆଚ୍ଛା ହଉ। ଆଉ ଆପଣଙ୍କ ଦିନ କିପରି ଗଲା?
ମୋ ଦିନ ବହୁତ ଭଲରେ ଯାଇଛି। ଆପଣଙ୍କ ଦିନ କିପରି ଗଲା?
ମୋ ଦିନ ବି ବହୁତ ଭଲ ହେଇ ଯାଇଛି। ଆପଣ ମଧ୍ୟାହ୍ନ ଭୋଜନ କରିସାରିଲଣି?
ଆପଣ କଣ ଖାଇଲେ?
ଭାତ, ଡାଲି, ଭଜା।
ଆଚ୍ଛା। ଓ ହୋ ଆପଣ ଆଜି ଭଜା ଆପଣ ଭାତ ଡାଲି ଭଜା ଖାଇଲେ ନା।
ଆଉ ଆ।
ବୋଉକୁ ଦେଇ ଦଉନୁ।
ଦେଇ ଦେ।
ଭଏସ କଟ୍
ହଁ ଭଏସ କଟ୍ ହଉଛି। ଆବେ ଯା ବେ। ରେକର୍ଡ ହଉଚି କଥା ଟା।
ଭଏସ କଟ ହଉଛି। ହଁ
ହ୍ୟାଲୋ ଶୁଣାଗଲା? ହଉ। ହଁ। କଣ କରୁଥିଲେ ଏବେ?
ହଁ।
ହ୍ୟାଲୋ ହଁ ଶୁଣାଯାଉଚି।
ହ
ମୋ କଥା କ୍ଲିୟର ଶୁଣା ହଉନି କି?
ହଁ ହଁ ଏବେ ଶୁଣା ଗଲା।
ତାହେଲେ ଆପଣ ଏବେ କଣ କରୁଥିଲେ?
ହଁ ମୁଁ ଏବେ ବସିଛି। ଆପଣ କଣ କରୁଛନ୍ତି କୁହନ୍ତୁ?
ଆପଣଙ୍କର କଣ ରବିବାର ଦିନ ଦିନ ସାରା ବସିଥିବେ?
ହଁ ଏଇଟା ରବିବାର ଛୁଟି ଦିନ ମୁଁ ଦିନ ସାରା ହିଁ ବସେ।
ଟିକେ ଶୋଇ ପଡୁନାହାନ୍ତି।
ପଢାପଢି କେବେ ବି ଚାଲିଛି କୁହନ୍ତୁ?
ନା- ନା -ନା ପଢାପଢି ଏବେ କିଛି ଚାଲିନି ଯେହେତୁ ସେମିଷ୍ଟାର ପାଖ ଆସିନି ସେଥିପାଇଁ ପଢାପଢି ଏବେ ଚାଲିନି। ପାଖ ଆସିଲେ ସେମିଷ୍ଟାର ପୂର୍ବ ଦିନ ପଢିକି ପରୀକ୍ଷା ଟା ଦିଆହବ।
ଆଛା ଆଚ୍ଛା ହଁ ପାଠ ପଢା ଛୁଆ ଗୋଟେ ଦିନ ପୂର୍ବରୁ ପଡିଲେ ହେଇଯିବ ହୁଁ ଭଲ ଭଲ।
ନା ନା ଆପଣ ଭୁଲ ଭାବୁଛନ୍ତି ଏଇଟା ପୂର୍ବ ଦିନ ବଢିକି ବି ଯାହା ଆମର ବର୍ଷ ସାରା ପଢିକି ସେଇ ଆସେ। ସେଥିପାଇଁ କି ଆମେ ପୂର୍ବ ଦିନ ପଢିବାକୁ ଚେଷ୍ଟା କରୁଛୁ। ଆଉ ଆପଣଙ୍କ ପଢାପଢି?
ମୋର ପଢାପଢି କଣ ମୋର ଏବେ ପରୀକ୍ଷା ସାରିକି ଏବେ ମୋର ଛୁଟି ଛୁଟି ଦିନରେ କଟୁଛି ସବୁ ଛୁଟି ଚାଲିଛି। ଆମର କଲେଜ ଖୋଲା ହେଇନି।
ଆଚ୍ଛା ଆପଣଙ୍କର ବିଶ୍ଵବିଦ୍ୟାଳୟ ତାହେଲେ କୋଉ ଦିନ ଖୋଲା ହବ?
ଆମର ବିଶ୍ବବିଦ୍ୟାଳୟ ଖୋଲିବ ଆଠ ତାରିଖରେ।
ଆଛା ଏଇ ମାସ ଆଠ ତାରିଖରେ ଖୋଲା ହବ। ଆପଣଙ୍କର ତ ପ୍ରଥମ ବର୍ଷ ବିଶ୍ଵବିଦ୍ୟାଳୟରେ କଟି ସାରିବଣି?
ହଁ ପ୍ରଥମ ବର୍ଷ ଭଲରେ ଭଲରେ କଟିଗଲା ବିଶ୍ବବିଦ୍ୟାଳୟରେ।
ଆଚ୍ଛା ଆଚ୍ଛା ତାହେଲେ ଆପଣ ଦ୍ଵିତୀୟ ବର୍ଷର କଣ ଆଶା କରିଛନ୍ତି? ଆପଣ ଦିତୀୟ ବର୍ଷରେ କଣ କଣ ପାଇବାକୁ ଇଛୁକ ଅଛନ୍ତି ଆପଣଙ୍କ କଲେଜ ଜୀବନରୁ
ଦ୍ଵିତୀୟ ବର୍ଷରେ ମୁଁ ଆଶା ପ୍ରଥମ ବର୍ଷ ଟୁ ଭଲରେ ଟିକେ ପାଠ ପଢିକି ଭଲ ରେଜଲ୍ଟ ଟିକେ କରିବି ସେତିକି ତା ଅଛି ତା ଠୁ ଭଲ କରିବି
ହ ମୁଁ ବି ଆଶା କରୁଚି କି ଆପଣଙ୍କର ଦିତୀୟ ବର୍ଷରେ ବହୁତ ସାରା ସାଙ୍ଗ ହୁଅନ୍ତୁ। ତାପରେ ଆପଣ ନିଜ ସାଙ୍ଗ ମାନଙ୍କ ସହିତ ଆପଣଙ୍କର ଭଲରେ ପଡୁ। ଆପଣ ଭଲ ପାଠ ପଢନ୍ତୁ ଅ ପ୍ରଥମ ଭ ରେ ଉତ୍ତୀର୍ଣ୍ଣ ହୋଇକି କଲେଜ ର ନାଁ ରଖନ୍ତୁ।
ଓହୋ ହଁ ବହୁତ ବଡ ସ୍ୱପ୍ନ ଭଲ।
ସ୍ଵ-ସ୍ୱପ୍ନ ହଁ ସ୍ବପ୍ନ ସା କାର କରିବା ଆଗରୁ ସ୍ୱପ୍ନ ଟିକେ ଦେଖିବା ନିହାତି ଦରକାର।
ହଁ ହଁ ମୁଁ ତ ସେଇ କଥା କହୁଚି ସ୍ଵ ପ୍ନ ଦେଖିବା ଭଲ ଭଲ ଭଲ।
ହଁ ଏମିତି ନ ହଉ କି ସ୍ୱପ୍ନ ଦେଖୁ ଦେଖୁ ରାତି ସରିଯାଉ ଦିନ ବି ସରିଯାଉ ଆଉ ଏମିତି ସ୍ୱପ୍ନ ହିଁ ଆମେ ଦେଖିପାଉ।
ହୁଁ ସେମିତି ନ ହଉ
ଆଛା ହ
ଆଉ ଆପଣ କଣ ଖାଇଚନ୍ତି କୁହ
ମୁଁ ଆଜି ଖାଇଚି ଭାତ ମାଂସ ତରକାରୀ। ଏବଂ କାକୁଡି। ସାଲଡ ଏବଂ ପାମ୍ପଡ଼ ଖାଇଅଛି ମୁଁ।
ଆହୋ ହୋ ଭଲ ଭଲ ମଧ୍ୟାହ୍ନ ଭୋଜନ ଟା
ମଧ୍ୟାହ୍ନ ଭୋଜନ ଟା ଟିକେ ଅଧିକ ହେଇଯାଇଚି ତ ଖାଇ ଖାଇ ସାରିଲା ପରେ ଆମେ ଏହା ଆଶା କରୁଚୁ କି ଖାଇ ପିଇକି ଯେମତି ଶାନ୍ତିରେ ଶୋଇ ପଡିବୁ ଏବଂ ଉଠିବୁ। ସନ୍ଧ୍ୟା ବେଳେ ଉଠିକି ପୁଣି ମୋ ବାଇଲ ଚଲାଇ ପୁଣି ଶୋଇପଡିବୁ।
ହୁଁ ଆଉ। ଖାଇ ଖାଇବା ପିଇବା ମୋବାଇଲ ଚଲେଇବା ଆଉ କିଛି ରାସ୍ତା ହିଁ ନାହିଁ ହୁଁ।
ବିଦ୍ୟା ଅଧ୍ୟୟନ ର ମାର୍ଗ ତ ଆମେ କେବେଠୁ ଛାଡି ସାରିଲୁଣୁ ଘର ଲୋକଙ୍କ ବିଶ୍ଵାସ ତ ଭାଙ୍ଗି ସାରିଲୁଣୁ। ଆଶା କରିବୁ କି ଆଗକୁ ଯେତିକି ଆମଠୁ ହବ ସେତିକି ଆମେ ସେତିକି ଖୁସିରେ ଗଜରେ କରିବୁ।
ହୁଁ ବହି ଖାତା ମାନେ ବି ଭାବୁଥୁବେ। ହ
ହଁ ନିଶ୍ଚିତା ନିଶ୍ଚିତା। ସୁଣାଗଲା କି?
ହୁଁ ହୁଁ।
ହାଲୋ ଆପଣ ରଜରେ ତାହେଲେ କେବେ କୁଆଡେ ବୁଲିବାକୁ କୁଆଡେ ବୁଲିବାକୁ ଯାଇ
ମୁଁ ରଜରେ ରଜ ମହୋତ୍ସବ ଦେଖିବାକୁ ଯାଇଥିଲି ମାମୁଁ ଘର ବୁଲିବାକୁ ଆସିଚି।
ଆଛା ରଜ ମହୋତ୍ସବ ଦେଖିବାକୁ ମୁଁ ବି ମୁଁ ମଧ୍ୟ ଯାଇଥିଲି ଆପଣ କୋଉ ଏଠାରକାର ରଜ ମହୋତ୍ସବ ଦେଖିବାକୁ ଯାଇଥିଲି।
ମୁଁ ଭଦ୍ରକର।
ଆଜ୍ଞା ଆଛା ଆଛା। ଆପଣ ମାମୁଁ ଘରରେ କଣ କଣ କଲୁ ରଜା ଦିନ?
ଜ ଦିନ ନୂଆ ଡ୍ରେସ ପିନ୍ଧି ସାରିଲି ପିନ୍ଧି ସାରିଲା ପରେ ପିଠା ମିଠା ଖାଇଲି ଖାଇକି ଦୋଳି ଝୁଲିଲି ଝୁଲ ସାରିଲା ପରେ ବୁଲି ବାକୁ ଗଲି। ଖାଇଲି ପିିଲି ସୋଇପଇଲି।
ଆଛା ହଉ ଆପଣଙ୍କ ରଜର ହି ପାଳନ ଅଁ ଦେଖି ମୁଁ ବହୁତ ଖୁସି ହୋଇଚି ଚିର ଉପକୃତ ହେଇଚି ଆପଣଙ୍କ କଥା ଶୁଣି ଏବଂ ଆପଣଙ୍କର ସବୁ ପର୍ବପର୍ବାଣୀ ଆଛା ଆଜ୍ଞା ପର୍ଣି ଖୁସିରେ କଟୁ ଆପଣ ଖୁସିରେ ଖୁସିରେ ସବୁ ପର୍ବପର୍ବାଣ କ ପାଳନ କରନ୍ତୁ ଏବଂ ହଁ ଆପଣଙ୍କର ଯାତ୍ରା ସୁଖମୟ ହଉ ଆପଣଙ୍କର ପଥରେ ପ-ପୁଷ୍ପ ଷମିତ ହେଇଯାଉ। ଏବଂ ଆପଣଙ୍କର ସ ପରରିବାର ସପରିବାର ସମସ୍ତ ସ୍ୱା-ସ୍ୱାସ୍ଥ୍ୟ ପଛରେ
ହଁ ପଥାରେ ନା ଓଡିଆ ନର୍ସ ବୋଧେ ଆପଣଙ୍କର ଜଣା ପଡୁଛି ଆଉ। ସେଇଥିପାଇଁ ଆପଣ ପୁରା ଅନର୍ଗଳ ଓଡିଆ ଗାଉଛନ୍ତି ଜଣା ପଡୁଛି।
ଆ ଆଜ୍ଞା ଆଜ୍ଞା ମୁଁ ଟିକେ ସାଧାରଣ ଓଡିଆ ଏବଂ ଓଡିଆ ସମ୍ବନ୍ଧରେ ଅଧିକ କ
ଆଚ୍ଛା ଆଚ୍ଛା ହଁ ଜଣା ପଡୁଛି ଆଉ କଥାବାର୍ତ୍ତାରୁ
ଆଜ୍ଞା ଆପଣଙ୍କର ଦୈନନ୍ଦିନ ଜୀବନ କିପରି ଚାଲିଅଛି?
ଦୈନ
ଆପଣଙ୍କ ଦୈନନ୍ଦିନ ଜୀବନର କାର୍ଯ୍ୟକଳାପରୁ ଆପଣ କିପରି ଅନୁଭବ କରୁଛନ୍ତି ଆପଣ ବହୁତ ଖୁସି ଅଛନ୍ତି କି ଦୁଃଖ ଦୁଃଖ ଅଛନ୍ତି କି ବହୁତ ଅ ଭଲ ଆଜ୍ଞା ଆପଣଙ୍କର ଏ
ପଥ କୁସୁମିତ ଅଛି। ଖୁସିର ରହସ୍ୟ ହେଲା ପାଠ ପଢା ବନ୍ଦ ଅଛି। ଖାଲି ବୁଲିବା କଥା ବୁଲିବୁ, ବସିବୁ, ଖାଇବୁ, ପିଇବୁ। ଶୋଇବୁ ଆ ଆଉ ତ କିଛି କାମ ନାହିଁ।
ହଁ ଆଉ କଣ କହୁଛ ଯେ ଆପଣଙ୍କୁ ପାଠ ପଢ଼ିବାକୁ ଏତେ ଦୂରକୁ ଯିବା କଥା ନୁହେଁ ଆମ ଭଳିଆ ଯଦି ଆପଣ ବି ପାଠ ପାଠ ପଢାରୁ ଦୂରକୁ ପଳେଇବେ ତାହେଲେ ଦେଶର ଭବିଷ୍ୟତ କେମିତି ଆଗକୁ ଯିବ।
ଯଦି ଗୋଟେ ପିଲା ପା ବୁଝିପାରୁଛି ଯଦି ଗୋଟେ ଟେ ପିଲା ପାଠ ପଢାରୁ ଦୂରକୁ ପଳେଇବ ଭବିଷ୍ୟତ ଅନ୍ଧାର ହେଇଯିବ ଟି କି ସବୁ ପିଲା ଯଦି ପଳେଇବେ ପୁଣି ଇଁ ବକ୍ସି ଜଗବନ୍ଧୁ ପିଲା ଯଦି ପାଠ ପଢାରୁ ଦୂରକୁ ପଳେଇବେ ଭବିଷ୍ୟତ ଅନ୍ଧାର। ଆମର କଣ ଏମିତି ଛୋଟ ମୋଟ ବିଶ୍ଵବିଦ୍ୟାଳୟ ଆମେ ଆଉ କଣ
ନା ଆପଣ ଗୋଟେ ମହାବିଦ୍ୟାଳୟରେ ପ ଅଧ୍ୟୟନ କରୁଛନ୍ତି ତାହେଲେ ମୁଁ ଆଶା କରୁଛି କି ଆପଣ ତ ସେଠାରେ ଅଧ୍ୟୟନ କରନ୍ତୁ ବହୁତ ଆଗକୁ ଯାଆନ୍ତୁ ଦେଶର ନାଁ ରଖ ଦେଶର ସର୍ବପ୍ରଥମ ଅ ଜଣାଶୁଣା ଲୋକଙ୍କ ପଛରେ ଆପଣଙ୍କର ନାମ?
ହୁଁ ହୁଁ ହଁ ହଁ ଠିକ୍ କଥା। ଠିକ୍ କଥା ମୁଁ ବି ସେଇଆ ଆଶା କରୁଛି।
ହଁ ଆଶା ଆପଣ ମୋ ପାଇଁ ବି ଏଇ ଆଶା କରନ୍ତୁ କି ମୁଁ ଜୀବନରେ ବହୁତ୍ ଆଗକୁ ଯାଏ।
ହଁ ହଁ ହୁଁ ମୁଁ ବି ସେୟା ଆଶା କରୁଛି। ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ଆପଣଙ୍କ ଭବି ଷ୍ୟତ ତ ବହୁତ୍ ଉଜ୍ୱଳ ହଉ।
ଆଜ୍ଞା ଆଜ୍ଞା ହଉ ଆପଣଙ୍କ ସହିତ କଥା ହୋଇକି ମତେ ବହୁତ୍ ଖୁସି ସି ଲାଗିଲା ଆଶା କରୁଛି ଆଗକୁ ବି ମୁଁ ଆପଣଙ୍କ ସହିତ ଯୋ ଯୋଗାଯୋଗରେ ରହିଅବି ତ ଏବେ ବର୍ତ୍ତମାନ କୌଣସି କାର୍ଯ୍ୟର ହୋଇଥିବାରୁ ମୁଁ ଆପଣଙ୍କୁ ପରେ କଲ କରୁଚି।
ଆଜ୍ଞା ଆଜ୍ଞା ଧନ୍ୟବାଦ କଲ କରିଥିବାରୁ।
ହୁଁ ହୁଁ ହୁଁ।